ନମସ୍କାର।
ଆଜ୍ଞା କଣ ଆପଣ ଏମିତି ହଉଛନ୍ତି ମୁଁ ଶୁଣିଲି ଆପଣ ଏମିତି କଣ କାର୍ଯ୍ୟ ଗୁଡି ତ କାଟି ଦଉଛନ୍ତି ସବୁ।
କାଯ୍ୟ ଗୁରା କଟି ଯାଉଛି ଆପଣ କଣ ଏବେ କହିବେ ଆଉ।
ଆପଣଙ୍କର ମାନେ ଆପଣଙ୍କୁ ଜଣା ନାହିଁ।
ଉଁ ଆପଣ ମତେ ଜଣାନି ଆଉ କଣ କରି ପାରିବା।
ଆପଣ ଗୋଟେ ଜା ଜାଣିନାହାନ୍ତି କାମ ଗୁଡିକ କେମିତି ହବ।
ଉଁ ଶିଖୁଛି ଆଉ ନୂଆ ନୂଆ ସେଥିପାଇଁ ସମୟ ଲାଗୁଛି ଆଉ।
ଟାଇମ।
ଆପଣ କଣ କରୁଥିଲେ ଏବେ।
ମୁଁ ମୋ ଭାଇ ଉପରେ ରାଗୁଥିଲି ଖାଲି କିଛି କଥାକୁ ଜଣା ନାହିଁ ଗୋଟେ ଗୋଟେ ପାଗଳା। ଦୁଳିଆ ମାନେ ହବ ଖାଲି।
କଣ କରୁଥିଲେ?
ସିଏ ଖରାପ ହେଇଯାଇଛି ପରା ସେଠି ଜିନିଷ ଟା। ହଁ ସିଏ ଗୋଟେ ଜାଣିପାରୁନାହାନ୍ତି ମାନେ ଗୋଟେ କାମଟା ତାଙ୍କୁ କହିଲି ସେ କାମଟା ମୁଁ କହୁଛି। ସିଏ ଗୋଟେ ମାନେ ହାତ ମାରିକି ସବୁ କାମ ଗୁଡା ଖରାପ କରିଦେବେ ଏମିତି ହିଁ କାମ ଗୁଡା ତାଙ୍କର।
ଓହୋ ଠିକ ଅଛି କଣ ଖରାପ ହେଇଯାଇଛି ଆପଣଙ୍କ?
କଣ ଖରାପ ହେଇଯାଇଛି ଆଉ କଣ କହିବି ମୋର ଏଇଟା ମୋର ଯନ୍ତ୍ରପାତି ଗୋଟେ ବଡ ଯନ୍ତ୍ରପାତି ଅଛି ସେଇଟା ଖରାପ ହେଇଯାଇଛି।
ଓହୋ ତାକୁ ସଜାଡିବାକୁ ଦଉନାହାଁନ୍ତି।
ମୋ ଭାଇଙ୍କୁ କହିଲି ସେଇଟା ସେ ଶୁଣୁନାହାନ୍ତି ମୋ ଭାଇ କଣ କରିବି। ତାଙ୍କୁ କେତେ କଣ କହୁଛି ସେ ତ କିଛି ଶୁଣୁନାହାନ୍ତି ଆଉ।
ସେମତି ମୋ ଭଉଣୀଙ୍କୁ କହିଲି ତାଙ୍କର ଗୋଟେ ଜିନିଷ ବିକିବାର ଥିଲା। ସେଇଟା ବିକି ଦିଏ ସେ ପଇସା ରୁ ତାଙ୍କର ଅଲଗା କଣ କୋର୍ସ ଫୋର୍ସ କିଣିବାର ଥିଲା। ସେ ବିକ୍ରି ନାହାନ୍ତି ଜିନିଷ ଦଉନାହାନ୍ତି। ସେ ଫୋନ୍ କୁ ଚାର୍ଜ ହବା ଫୋନ ଟା ଥିଲା ବିକି ଭାଇ ର ସେ ଚାର୍ଜ। ସେ ଡବା ମିଳୁନେଇଁ। ନାଇଁ କିଛି ସେ କରୁଛନ୍ତି ଖାଲି ଘରେ ଶୋଉଛନ୍ତି। କଣ ଆଉ କହିଆ। ତ ଭଉଣୀକୁ କହି କକି ମୁଁ ବି ଥକିଗଲିଣି।
ଓହୋ ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ।
ହ। ତାପରେ ମତେ କହୁଛନ୍ତି କି ଆପଣ ମୋର କୋର୍ସ ପଇସା ଦଉନାହାନ୍ତି। ମୁଁ କହିଲି ଆପଣ ଟା ବିକୁନାହାନ୍ତି ବିକିବା ପାଇଁ ଜିନିଷଉହାନ୍ତି ମୁଁ ବିକିଦେବି। କହୁ ଛନ୍ତି ହଉ ଆଉ। ଆଉ କେମି ଥରେ ଜିବି ଆଉ ହଉ ଏମିତି କରି କରି ଯାଉଥୁବୁ। ଆଜ ଏମିତି ଥର ଆସିବନି କାମ କିଛି ହବନହିଁ।
ହବ ଧୀରେ ଧୀରେ କାମ ଗୁଡିକ ହବନି ସବୁ ଜିନିଷ ଆପଣ କରି ଦଉନାହାନ୍ତି। ସିଏ ଯଦି କରିପାରୁନାହାନ୍ତି ଆପ
ଡବାଟେ ପା ରଖିଛନ୍ତି ଦଉନାହାନ୍ତି। ଡ଼ବାଟା ସିନା ଦେଲେ କିଏ କଣ କରିବ ଡ଼ବାଟା କଉଠି ର
ଆରେ ସିଏ କହୁଥିଲେ କି ତାଙ୍କର ସେଇ ସବୁ ଫୋନରୁ କେତେ ଗୁଡ଼େ ଡା ଟା ନବାରଥିଲା ଆପଣ ସେ ଡାଟା ଗୁଡାକ ଟିକେ ତାଙ୍କୁ ଜଣା ନାହିଁ ବୋଲି ତ ସେ କରୁନାହାନ୍ତି ନା।
ଜଣା ନାଇଁ ମାନେ ଜଣା ତ ଅଛି ଜଣା ଆଉ କଣ। ମୋବାଇଲ ଚଳେଇଲେ ନା ଫୋନ ଫୋ ଚଉଛନ୍ତି କୋଉ ବୁଢୀ ମା ଅଛନ୍ତି ଜେଜେ ମା ବୟସର ସବୁ ତ ଜାଣିଛନ୍ତି ତ ତଥାପି କରିପାରୁନାହାନ୍ତି କଣ ଆଉ କହିବା।
ଆପଣ ଶିଖେଇବେ ନା ଆଉ।
ସିଏତ କହିଲେ ସି ନା ସିଏ ତ ତାଙ୍କ ମାନେ କହିବି ନାନ୍ତି କି ମୁଁ ଏଇଟା କରିବି। ମାନେ ଟ୍ରାନ୍ସଫର କରିବି କଣ ମାନେ ପଠେଇବି ଡାଟା ଗୁଡା ସେଭଳି ବି କହୁନାହାନ୍ତି କହିଲେ ସିନା କିଏ ଜାଣିବ ଜ୍ଞାତ ହେଇନାହିଁ କାହାକୁ।
ଆଜ୍ଞା।
ଅଜ୍ଞାନରେହିଁ କାମ ଚାଲିଛି।
ଆଜ୍ଞା ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କ ଯଉ ମତେ ଆଉ ଟିକେ ରୋଷେଇ ର କୁହନ୍ତୁ ସବୁ। ପ୍ରଣାଳୀଗୁଡା କୁହନ୍ତୁ କେମିତି କୋଉ ପିଠଉ ଟା ସବୁଠୁ ଭଲ ଲାଗେ ଆଉ କେମିତି କରନ୍ତି ସେ ପିଠକୁ।
ପଣସ ପିଠଉ ଟା ମତେ ଭାରି ବଢିଆ ଲାଗେ।
ଓ ହୋ କେମିତି ସେ କରନ୍ତି ପଣସ ପିଠଉ?
ପଣସକୁ ପ୍ରଥମେ କାଟି ଦିଆଯାଏ ତାପରେ ତାକୁ ସିଝା ଯାଏ ସିଝେଇଲା ପରେ ତାକୁ କଣ କହିଲେ ତା ଦେହରେ ପିଆଜ ଆଉ ପିଆଜ ଟିକେ ଭାଜି କି ଆଉ କଣ ଟିକେ ଯାହା ଯାହା ପକେଇବେ ଆପଣ ପିଠଉରେ। ମାନେ ଲଙ୍କା ଟିକେ ଆଉ ଟିକେ ମସଲା ଗୁଡାକ ଟିକେ ଏମିତି ଟିକେ ପକେଇ ଦେଇେକି ଲୁଣ ତାପରେ ଟିକେ ଆପଣ କଣ ପକେଇବେ ତା ଦେହରେ। ଆପଣଙ୍କ ସ୍ଵାଦ ଅନୁସାରେ ଯାହା ଭଲ ଲାଗେ ତାପରେ ତାକୁ
ଥଣ୍ଡା ଫୁଣ୍ଡା ଆଇସ୍କ୍ରିମ୍ ନା କଣ?
ନାଇଁ ମୋ ଲୁଣ ଟିକେ ଲଙ୍କାଗୁଣ୍ଡ ଟିକେ ଆଉ ଏମିତି ପକେଇ ଦେଇକି ତାପରେ କଣ କହିଲେ ଆପଣ ତାକୁ ଆଜ୍ଞା ଆଜ୍ଞା ମଁ ତାପରେ ଆପଣ ତାକୁ କଣ କହିଲେ ଟିକେ ତେଲରେ ଟିକେ କେ ତାୱରେ ପ ତାୱରେ ଟିକେ ଆପଣ ସେଥିରେ ତେଲ ପକେଇକି ତାଦେହ ରେ କଣ ସେଟାକୁ ପକେଇଦେବେ ଆଉ ତାପରେ ଟିକେ ତାକୁ ଓଲଟା ଉଲଟା କରିଦେବେ ହେଇଯିବ ଆଉ।
ଆଉ କଣ ଏମିତି ଯିବ କି ଠିକ ଅଛି ଆଉ ଏଟା ଦେଖିବା ମୁଁ ଟିକେ ଚେଷ୍ଟା କରିବି କରିବା ପାଇଁ। ହେଇଗଲେ ଭଲ କଥା ନହେଲେ ଆପଣଙ୍କୁ କହିବି ଆଉ। ଗାଡି ଲୋକଙ୍କୁ। ଆପଣ କଚେଇଲେନି ଆପଣ ପାଇଁ ହେଲାନି ଏଇଆ କହିବି ଆଉ।।
ନାଇଁ ହବ ହବ ମୁଁ ଯୋଉଟା କହିଲି ମାନେ ସେଇଟା ହବ।
ହଁ ଆପଣ ଯାହା କହିଲେ ସେଟା ପୁରା ରାଜମାତା ନା ଆପଣ। ଯାହା କୁହେ ସେୟା ହୁଏ।
ଆଜ୍ଞା ମୁଁ ପୁରା ରାଣୀ।
ଓ ରାଣୀ ଓହୋ କୋଉ ଦେଶର ରାଣୀ ଆପଣ?
ମୁଁ ମୋ ନିଜ ଦେଶର।
ଓହୋ ଆପଣ କହିଲେ ଓଡ଼ିଶାରେ ଗୋଟେ ରାଣୀଙ୍କ ନା।
ଓଡିଶାର ଗୋଟେ ରାଣୀ।
ହଁ।
ଆଉ ଓଡିଶାର ଗୋଟେ ରାଣୀ ହଉଛି ରାଣୀ ଲକ୍ଷ୍ମୀ ବାଇ।
ରାଣୀ ଲକ୍ଷ୍ମୀ ଓଡିଶାର ଥିଲେ। ଆପଣତ ଙ୍କ ଇତିହାସ ଭିତରେ ବହୁତ କିଛି ଜାଣିଛନ୍ତି।
ଆଜ୍ଞା।
ଏତେ କେମିତି ଜାଣିଲେ?
ଏଇ ଟିକେ ଜାଣିଲି ଆଉ।
ଉୁଁ ହୁଁ ଏଇ ଜ୍ଞାନ ଆପଣ ନିଜ ପାଖରେ ରଖିବେ ଆଉ କାହାକୁ ଦେବେନି। ଦୟାକରି ଅସୁବିଧା ହେଇଯିବ ନଲେ।
ଆଜ୍ଞା ଆଜ୍ଞା।
ଉଁ ହୁଁ।
ହୋଉ।
ଆଉ କୁହନ୍ତୁ, ଆପଣ କାଲି କଣ କରିବ ବୋଲି ଭାବିଚନ୍ତି, ଦିନା ଲୋକ।
ଦିନଜାକ କାଲି କଲେଜ୍ ପୁଣି ଅଛି ପରା।
ଓହୋ।
ଅଁ ହଁ ଆପଣ ଗୋଟେ ଗପ କହିକି ଶୁଣେଇଲେ, ମଣ୍ଡାଖିଆ ଆସୁର ଗପ ଜାଣିଚନ୍ତି?
କଣ ଆଉ କହିବି ଗ ପ ମଣ୍ଡାଖିଆ ଅସୁର ଗପତ ମୁଁ ଜାଣି ନାହିଁ।
ଆପଣ ତାହେନେ କଣ ଜାଣିଚନ୍ତି, କିଛି ଜାଣି
ମୁଁ କିଛି ଜାଣିିନେଇ।
କାହିଁକି ଯାଣିନାହାନ୍ତି ସେଇତ ହଉଚି କଥା? କଥାଟା ନୁହେଁକି ଜାଣିନାହାନ୍ତି, କଥାହଉଚି କାହିଁକି ଆପଣ ଜାଣିନାହାନ୍ତି ଜ୍ଞାତ କେମିତି ନାହିଁ ଆପଣଙ୍କୁ। ଜ୍ଞାନ ରଖିବେନା ଆଉ।
ଉଁ ହଉ ରଖିବା ଆଉ। ରଖିବା ଏମି ଧୀରେ ଧୀରେ ଶିଖିବା ସବୁ ଜିନିଷ ଆଉ କଣ ଅଛି।
ହଁ ସିକିଚୁ।
ଆଜ୍ଞା।
ଆଉ।
ଆଉ ଆପଣ କଣ ଖାଇଚନ୍ତି।
ମୁଁ ଖାଇଥିଲି ଭାତ ଦିପରେ ଭାତ ମାଛ ଖାଇଥିଲି। ଏବେ ବାହାରେ ଖାଇବି ବୋଲି ଭାବିଚି ଦେଖାଯାଉ କୁଆଡ଼େ ଯିବି ନହେଲେ
ଓହୋ ଆପଣ ଯିବେ ବାହାରକୁ ପରା ଖାଇବାକୁ।
ହଁ ଯଦି ଯିବି କିନ୍ତୁ ସମୟ ଯଦି ଦେଲା ତାଲେ ଯାଇ ହବ ସମୟ ଯଦି ନମିଳିଲା କେମିତି ହବକି ବାହାରକୁ।
ପୁଣି ଆପଣଙ୍କ ଭଉଣୀଙ୍କ ପାଇଁବି ଖାଇବାକୁ ଆଣିବେ।
ଓହୋ ଠିକ୍ ଅଛି ଚେଷ୍ଟା କରିବା ଆଣିବା ପାଇଁ।
ଆଚ୍ଛା ଆ ଏକା ଏକା ଖାଇଦେଲେତ ହବନିନା।
ଅଁହଁ ପେଟବି କାଟିବ।
ଆଜ୍ଞା ଆଜ୍ଞା।
ମୁସେରା ଖାଇବି ସେଇଥିପାଇଁ ତାଙ୍କପାଇଁବି ଆଣିବାକୁ ପଡ଼ିବ।
ବାଧ୍ୟ ହେବେ ଆପଣ ନହେଲେ
କଣ ହେଇଥିଲା ଖାଇ
ଆ ମୁଁ ଜାଣିନାହିଁ, ଆପଣ କହୁନାହାନ୍ତି ମଣ୍ଡାଖିଆ ଅସୁର କଣ ହେଇଚି କାହାଣୀ।
ମାଣ୍ଡଖିଆ ଅସୁର ଗୋଟେ ଉଁ ଓଡିଶାରେ ଗୋଟେ ଗାଁ ଥିଲା। ଗାଁ ନାଁହଉଚି ସୁବର୍ଣ୍ଣପୁର। ସୁବର୍ଣ୍ଣପୁର ଗାଁ ଗାଁ ବାହାରେ ଗୋଟେ ପାହାଡ଼ ଥିଲା, ସେଇ ପାହାଡ଼ରେ ରହୁଥିଲା ମଣ୍ଡା ଅସୁର ଠିକ୍ ଅଛି ସେମଣ୍ଡା ଅସୁର କଣ କରେ, ସୁବର୍ଣ୍ଣପୁର ଗାଁ ଭିତରେ ପଶେ ସବୁବେଳେ ଲୋକଙ୍କୁ ମାରି ଖାଇଦିଏ।
ଓ ମଣ୍ଡା ଖିଆ ଅସୁର କହିଲେ ଆପଣ, ମୁଁ ଭାବିଲି ମଣ୍ଡା ପିଠା ଖାଇଦଉଥିବ।
ନାଇଁ ନାଇଁ ସେଲୋକଙ୍କୁ ମାରିକି ଖାଇଦିଏ ତାପରେକି ତାକୁ ମଣ୍ଡା ବୋ ମଣ୍ଡା ବହୁତ୍ ପସନ୍ଦ। ତାଙ୍କର ଯୋଉ ମଣ୍ଡା ସୁବର୍ଣ୍ଣପୁରରେ ମଣ୍ଡା ବହୁତ୍ ଭଲ ତିଆରି କରିଥିଲେ। ତ ମଣ୍ଡା ତାକୁ ବହୁତ୍ ପସନ୍ଦ ମଣ୍ଡା ଅସୁରକୁ। ସେଥିପାଇଁ ସେ କଣ କହିଲେ ମଣ୍ଡାଶୁରୁ କହିଲା କି ଆପଣ ମତେ ଗୋଟେ ଗାଁ ଲୋକ ମିଶିକି ସବୁ ସପ୍ତାହରେ ଗୋଟେ । ଅ ମଣ୍ଡା ତା ସହିତ ଗୋଟେ ଲୋକ ଖାଇବାକୁ ଦେଲେ ମୁଁ ତମକୁ ମାରିବି ନାହିଁ। ଏହା କରିକି ଆ
ମାନେ ଡେଲି ଗୋଟେ ଲୋକ ବି ଦରକାର ତାକୁ ଆଉ ମଣ୍ଡା ବି ଦରକାର।
ଡେଲି ନୁହେଁ, ସପ୍ତାହକୁ ଗୋଟେ ଲୋକ ପ୍ଲସ ମଣ୍ଡା।
ଆଜ୍ଞା।
ହୁଁ, ଯଦି ମଣ୍ଡା କମ ହେଲା, ତାହେଲେ ସିଏ ନାଇଁ ଡେଲି ନୁହେଁ ଡେଲି ଲୋକ ବି ଦରକାର ନଥିଲା। ମଣ୍ଡା ଦେବ ଯଦି ମଣ୍ଡା ନ ଦେଇପାରିଲ, ତାହେଲେ ଗୋଟେ ଲୋକ ଦବ। ସୁବର୍ଣପୁୁରରେ ଥରେ ବୁଲି ବାଲି ପହଞ୍ଚିଲେ ଭୀମ ଆଉ ପଞ୍ଚୁପାଣ୍ଡବ ଭାଇ ସବୁ।
ଆଜ୍ଞା।
ସିଏ ଯେତେବେଳେ ପହଞ୍ଚିଲେ ତାଙ୍କୁ ଗାଁ ଲୋକ ଫସେଇ ଦେଲେ ଆଉ। ମଣ୍ଡା ଖି ଆଉ କରିବା ପାଇଁ ଆଉ ବର୍ଷ ବର୍ଷା ହଉନଥିଲା ତାଙ୍କ ମଣ୍ଡା ପାଇଁ ନଥିଲା। ବର୍ଷା ଦିନେ ମଣ୍ଡା ହେଇପାରେନି। ତ ତାଙ୍ଗ ପାଖରେ ଆଉ ନଥିଲା ମଣ୍ଡା କରିକି ଦବା ପାଇଁ। ତ ସିଏ କଣ କହିଲେ କି ଭୀମକୁ ଫସେଇଦବା ଭୀମ କୁ ଖାଇଦେବେ। ହୃଷ୍ଟପୃଷ୍ଟ ଲୋକଟା ଖାଇବ ଆଉ। ଏହା କହିକି ଭୀମ କୁ ପଠେଇ ଦେଲା। କଣ କରିବା ପାଇଁ ନା ମଣ୍ଡା ଦବାକୁ। କମ୍ ମଣ୍ଡା ଥିଲା ମଣ୍ଡା ପୁରା ହେଇ ପାରୁନଥିଲା। ପଠେଇ ଦେଲେ । ଭୀମ ଗଲେ।
ଆରେ ତାଙ୍କ ଭଉଣୀ କୁ ଯୋଉ ବାହା ହେଇଥିଲେ ତ ଭୀମ?
ନାଇଁ ନାଇଁ। ତାଙ୍କ ଭଉଣୀ ଙ୍କୁ କାଇଁ ବାହା ହେବେ?
ହଉ ହଉ ଆପଣ କୁହନ୍ତୁ, ମୁଁ ଶୁଣିଲି ମତେ ଲାଗିଲା ସେ ଗୋଟେ ଅସୁରରକୁ ଜଙ୍ଗଲରେ ରହିଥିଲା ବେଳେ ଦେଖା ହେଇଥିଲେ ନା। ତାପରେ ତାଙ୍କର ସେ ଅସୁ ରୁଣୀଙ୍କୁ ବାହା ହେଲେ ବା ଭୀମ। ସେ ଅସୁରୁଣୀ ଙ୍କୁ ପସନ୍ଦ ଆସିଗଲେ ଆମର ଭୀମ।
ସିଏ ଅଲଗା କାହାଣୀ। ଆପଣ ତ ପୁରା ଅଲଗା କାହାଣୀ ଯୋଡ଼ି ଦଉଛନ୍ତି ଆଉ। ହଉ। ତ ଏଇ ଗଲେ। ତାକୁ କଣନା ଦେଖିଲା କହିଲା ଖାଇବି ଆଜି ତମକୁ ଆଉ। ତାପରେ ମଣ୍ଡା ଅସୁର ଦେଖିଲା କହିଲା ଖାଇବି କହିବା ସେତେଳେ ଭୀମ କହିଲେ ହଉ ଆଉ ତୁ ଖାଇବୁ କି ମୁଁ ତତେ ବାଡେଇବି ଦେଖାଯିବ ଆଉ। ଏୟା କହିିକି ଭୀମ ତାକୁ କୁଟିଲେ। କୁଟିକି ତାଙ୍କୁ ରଖିଦଲେ ଆଉ ସଇଲା ଆଉ। ଏହା ହଉଛି କାହାଣୀ।
ଆଜ୍ଞା, ତାପରଠୁ ଆଉ ମଣ୍ଡା ଅସୁର ମଣ୍ଡା ଖାଇଲାନି କି ଲୋକଙ୍କୁ ଖାଇଲାନି।
ଲୋକଙ୍କୁ ଖାଇ ପାଇଲାନି ଆଉ କଣ।
ଆଜ୍ଞା ଆଜ୍ଞା, ବୁଝିପାରିଲି ଗପଟା ଏବେ। ମୁଁ ଏଇ ସବୁ ଜାଣିନଥିଲି ଗପ ହଉ ଶୁଣନ୍ତୁ ମୋର ସମୟ ହେଗଲାଣି ମୁଁ ରଖୁଛି।
ଆଜ୍ଞା, ଠିକ୍ ଅଛି।